ଶୁବିଲା ଶୁବିଲା କୁଅ।
ଯେ ଶ୍ରଦ୍ଧାର ତାହାନେ ନେଟୱାର୍କ ଇସ୍ୟୁ ଅଛି।
ହୁଁ।
କି ମୋର ଭଗବାନ ଜାଣନ୍ତି?
କଥା ତ ଶୁବୁଚି କ୍ଲିକ୍ ପୁରା। ଚାଲ ଯ ହୁଁ।
ଶ୍ରଦ୍ଧା ଫୋନ୍ କଲା ଯେ ଡାଏଲ୍ କଲା ଯେ ନମ୍ବର୍ ଟା ହେଲାନି କାଇଁ?
ଅଁ ହଁ କେମ୍ତି ଯେ?
ଜାଣିନି ଯୋ ଆଉ ଜଣଙ୍କ ସଇତ ମୋ ମା ସଇତ ହଉଥିଲୁ ସେଟା ବି ହେଲାନି।
କି ଜେ। ମାନେ ସିଆଡୁ
କେଜାଣି?
କି ତମେ
ନାଇଁ ମୁଁ କରିଥିଲି ତା ଫୋନ୍ ତା ଫୋନ୍ ରେ ତ ଏ ଯାଏଁ ଆସି ହି ନାଇଁ।
ଉଁ ସେ ଦିଦିକୁ ମୁଁ ଆଜି ମେସେଜ କରିଥିଲି ଇଭିନିଂ ରେ ତମେ ଯୋକହିଲ ଆଶିନେଇ ମୁଁ କହିଲି ଦେଇଦେ ଦିଟା ନମ୍ବର ଆଡ କରୁନାହାନ୍ତି ସେ କିଛି ନାହିଁ ଦେଖନ୍ତୁ ଦେଖିଲେ ହେଟୁ ଏଇଆ।
ତୁ ତାଙ୍କୁ ଟିକେ ଫୋନ୍ କରିଦବୁ।
ଦିଦି ଆମେ କୋଉ ଆପରେ କଥା ହୋଉଚେ?
ଓହ।
ମୁଁ ବି ଲିଟରେ ଭୁଲଥିଲି। କଣ ହେଲସେତେବେଳେ ଫୋନ କରିଥିଲି କାଟିଦେଲ କଣ ବ୍ୟସ୍ତ ଥିଲ ନା କଣ ହେଲା
ଯେଉ ଗୋଟେ ଏମିତି ଜଣେ ଲୋନ୍ଟା ଆସିଥିଲା ତ ସେଇଟା ଦେଖିଲା ବେଳୁ ହେଲାନି। ଭାଇର ଷ୍ଟଡି ଲୋ ସୋ କରୁଛୁ ନା। ହେଲେ ସିନା ତୋ ଦିଦି ଯିବ ପାଠ ପଢି କୁଆଡେ। ନହଲେ କୁଆଡେ ଯିବି ନହଲେେ ଘରେ ହିଁ।
ଓ ହୁଁ।
ହୁଁ କେତେ ଟେନସନ ମା ତୁ କହିଁ ଜାଣିବୁ। ଉପରେ ଦେଖିକି ସମସ୍ତେ ସେୟା ଭାବନ୍ତି।
ହୁଁ ହଁ। ହ ହ ହଁ ଆଉ କଣ କୁହ? ମନାଇ ଦିଦି। ହଁ ହାଲୋ ହଁ। କୋଉ କୋଉଟୀକି ହାଲୋ।
ହଁ ହାଲୋ ତମେ ବ୍ୟସ୍ତ ଅଛ ବୋଧେ?
ନା ନା ନା ବ୍ୟସ୍ତ ନାହିଁ କୋଉନାନ୍ତି। ହ୍ୟାଲୋ ସଇଏ ଚାବି ଦେଇ ଦେଇେଇଛନ୍ତି କାହାକୁ ତ ମନେ ଚାବି ନେଇଚ ପଷ୍ଟ ଚାବି ନେଇଚ? ଚାବି। ତମ ପାଖରେ ମୋନାଦି ଖୋଜୁଚନ୍ତି କଲ୍ କରି କହିଦିଅ। ଆଉ କଣ କୁହନ୍ତୁ?
ନାଇଁ କଣ ହିଁ କହିବି ଆଉ କଣ କରୁଥିଲ?
ଆ ଏମିତି ଆଉ। ଆଉ ତମ ଟିକେ ଆଡେ କଣ କହିଲେ ମୁଁ। ପଳେଥିଲି ନା ଆମ ଜଣେ ଦିଦି ଜଣେ ଫୋନ କରିଥିଲେ ହାତ ପାଇଁ ନା ତ
ସେ ଥାନ୍ତୁ, ଯେ କୁହନ୍ତୁ?
କଣ କରୁଚଲୋ?
ନାଇଁ କଣ ହିଁ ଏଇ ମୋ ମା ଆସିଲେ ତ ସେଥିପାଇଁ।
ଆଣ୍ଟି କୁଆଡେ ବାଇହେଲେକି?
ସେ ନା ମୁଁ ବାଡି ପଟେ ଅଛି ନା ଆମର ଟିକେ ଏପଟେ ନେଟୱାର୍କ ଇସୁ। ସେଥିଲଗି ଆଉ।
ଓ ହୋ।
ଆଉ ଆଜି କେମିତି ହେଇଛି ଏକ୍ଜାମ?
ଏକ୍ଜାମ ଭଲ ହେଇଛି ଦିଦି।
ଆଉ ସବୁ ଆସିଲା?
ସବୁ ତ କହିବି ଏମିତି ଆସିଲା ବୋଲି କହିପାରିବେନି କିନ୍ତୁ ଆସିଲା ଅଲମୋଷ୍ଟ।
ହଁ ଭଲ ଆଉ ପୁଣି ଆଉ
ଆଜ୍ଞା ନେକ୍ଟ ଏକ୍ଜାମ ପଚିଶ ଶି ଛବିଶ ସତେଇଶ ଅଣତିରିଶ।
ଓହୋ ଆଉ କଣ ଖାଇଚୁ କଣ ଖାଇଚୁ?
କାଇହିଁ ବେଳେରେ ଯାହା ଖାଇଥିଲି ଏକ୍ଜାମ ସରିଲା ପରେ ତାପରେ କାଇଁ କଣ ଖାଇଚି। ଆ ପରେ ଆଉ କିଛି ନିଏ ଖାଏ। ରାତି ପଖାଳ ରଖିଦେଇଚି ଖାଇମି ଆଉ।
ତରକାରୀ।
ତରକାରୀ ବି ଅଳ୍ପ ରଖିଦେଇଚୁ।
କଣ କଣ ତରକାରୀ ଦେଇଥିଲେ କି ଆଜି।
ଆଳୁ ସନ୍ତୁଳା ଦେଇଥିଲେ ଆଉ ଦେଇଥିଲେ। ଘାଣ୍ଟ ତରକାରୀ ଗୋଟେ ଟାଇପର ଏମିତି ଆଉ।
ଆ ଓ ଭଲ ଆଉ।
ହୁଁ।
ଆଉ ତୋ ମମିଙ୍କୁ ଫୋନ କରୁଥୁଲୁ ନା।
ମୁମ୍ବାଇ ରେ ଯୋ ଯିବା ପାଣି ପାଇଁ ଯାଇଥିଲି ଯୋଉ ଫୋନ କରିଥିଲା। କଣ କରୁଛୁ କଣ ନାହିଁ ଏଜାମ କି ହଁ ଭଲ ଭାଲି। କିଲ ହଉଲେ ଆଉ ଯାହା କଣ କରୁଛୁ କର ପଢାପଢି କର।
ଆଉ ଆଣ୍ଟିଙ୍କ ଦେହ ଭଲ ଅଛି ନା?
ହଁ ମୁଁ ପଚାରି କେମିତି ଅଛି ସେ।
ହୁଁ।
ମୁଁ ପଚାନି ଆଉ।
ଆଉ ତମ ପୁଅ କଣ ସେ କଲେଜ ପଳେଇଲାଣି ନା ସ୍କୁଲ ପଳେଇଲାଣି।
କଲେଜ ସ୍କୁଲ ଯିମ। ତିରିଶିଆଟା ଅଣ ଯେ ହେଲେ ଯାଇଛି କୋଚିଂ ଯାଇଛି।
ଓହୋ।
କୋଚିଙ୍ଗିରେ ଆସିଲେ ଯିମୁ। ମୁଁ କହିଲି ମମି ଆଉ ପଇସା ସରିଗଲାଣି ନେଷ୍ଟ ମାସର ମାସ ଖାଇବା ପଇସା ପଠେଇଦବୁ ହେଲା। କହୁଛି କଣ କହିଲୁ ଶୁଭିଲାନି ମୁଁ କହିଲି ନେଷ୍ଟ ମାସର ଖାଇବା ପଇସା। କହିଲା ହଉ ପଠେଇଦେବି ହେଲା ଆଉ ହଉ ଯା ପାଠ ପଢ ମୁଁ ରଖୁଛି।
ତାକୁ ଲିଟ୍ରେଲି। ପଇସା କଥା କହିବ ହଁ ହ ହେଲା ହଉ ହଉ କୁଆଡେ।
ହାଲୋ।
ହଁ। ହାଲୋ।
ହଁ। ହଁ ଟିକଏ ଟିକେ ଲାଇନିରେ ଏଇ ଯେଉଁ କନ୍ତି ଆମ ଯେଉଁ ଶିବ ମନ୍ଦିର ଅଛି। ସେଇଠିକି ଆସିବେ ଯୋଉ ସମିତ କୁମାର ସାହୁ ଯୋଉ ଲାଲୁ ଭାଇ ଘର। ଏନ୍ତେ ହେଲେ ହଉ ହଉ। ଆଜ୍ଞା ଆଜ୍ଞା।
ଇସିକି ହେ ବିଗିଲିଏ ହଁ।
ସେଇ ପାର୍ସଲ ବାଲା ଫୋନ କରିଥିଲା।
ପାର୍ସଲ ମାନେ କି ପାର୍ସଲ।
ଆଲୋକ ଭାଇ, ଆଲୋକ ଭାଇ, ତୁ ଦଉଛୁ। ଟିକେ ଲାଇନ ରେ ଥା ତୁ।
ଆଜ୍ଞା!
ଇ କାର୍ଡରୁ ଏଇ ବୋଧେ ଏଇ। ହଁ ହଁ, କହ।
କଣ କଣ ପାର୍ସଲ କରିବେ। କଣ ମଗେଇବା
ଏଇ ମୋର ଗୋଟେ ସାଙ୍ଗ, ମୋର ଗୋଟେ କ୍ଲୋଜ ଫ୍ରେଣ୍ଡ ତା ବାର୍ଥଡେ ଗଲା ତ। ତା ପାଇଁ ଗୋଟେ ଡ୍ରେସ ଟା ମଗେଇଥିଲି ଆସନି। ଆଜି ଆସିଲା ଆଉ, ଥାଉ ମୁଁ ଭିଡ଼ି ଦେବି। ଥାଉ ହଁ
ହଁ। ଭଲ ଆଉ ଯିବେ। ଦେଇଦେବେ
କେଜାଣି କଣ ଆସିଥିବ? ଭଲ ଆସିଥାଉ, ମେ ବି। ପୁଣି ରିଟର୍ନ କର ମଗା ଯାତରା।
ଦେଖ ଭଲ ଲାଗିବ ବୋଧେ
କେଜାଣି ଦେଖ ଭଲ ଲାଗିବ। ତୁ ତ ଯେମିତି କହୁଛୁ ଯେମତି ଭଲ ହିଁ ଲାଗିବ।
ଓଭଏୟୋସ୍ଲି, ଭଲ ଲାଗିବ।
କିଏ ଜାଣିଚି ଲୋ ମା। କଣ ଡ୍ରେସ ବାଲା କାନ୍ଦଉଛି ମୋର ତ କିସ୍ମତ ରେ ଏଇ ଡ୍ରେସ ଟା ହିଁ ଖରାପ ହିଁ ଆସେ।
ହଁ ହ ହୋ ଦେଖ ଭଲ ଆସିଲି ରଖି ଦେବ। ନହେଲେ ରିଟର୍ଣ କରିଦବ ଆଉ କଣ।
ସେଇତ ରିଟର୍ଣ ଟା ହିଁ, ତ ନାଟ ଆଉ।
ଆପଣ ଅର୍ଡର କରିଥିଲେ, ଆପଣଙ୍କ ଲୋକେସନ ଦେଇକି।
ହଁ।
ଓହୋ! ଆପଣ ଆପଣଙ୍କ ଲୋକେସନ ଟିକେ ମତେ ପଠେଇଦେବେ ତ।
କ୍ୱିଁ।
ସେ ହିଁ ଆପଣଙ୍କ ଘରକୁ ଯିବି ତ ସେଥିପାଇଁ।
ଆଛା ଠିକ ଅଛି।
ହଁ ଜି।
ଠିକ୍ ଅଛି ତମେ ତମ କଣ୍ଟାକ୍ଟ ନମ୍ବର ମତେ ଦେଇଦବ।
ହଁ ହଁ ନିଶ୍ଚିନ୍ତ।
ମୁଁ ସେଇଠିିକି ପଠେଇଦେବି ହେଲା। ତମେ ମୁଁ ଜଣେ। ମୋର ଜଣେ ହେବେ ମା ପରିକା ତାଙ୍କୁ ତମେ ଆଜି କଲ୍ କରିଥିଲ। ତାଙ୍କ ନମ୍ବର କୋଉଠୁ ପାଇଲ। ପରୀକ୍ଷାକୁ ଯିବା ପୂର୍ବରୁ।
ମା ପାଖକୁଫୋନ୍ କରିଥିଲି।
ଆଣ୍ଟିଙ୍କ ପାଖକୁ ମାନେ ସୁମି ଆଣ୍ଟିଙ୍କ ପାଖକୁ।
ହଁ ନା ତ ମୁଁ ଆଣ୍ଟିଙ୍କ ପାଖକୁ ଫୋନ କରିନଥିଲି ମୋର ଜଣେ ମା ଢଙ୍ଗର ବା। ଫ ଭାଇ
ହ୍ୟାଲୋ ତତେ ପରେ ମୁଁ ଇନଫର୍ମ କହିବି ତୁ ହସି ହସି ଗଡ଼ିବୁ।
ନିଶ୍ଚିନ୍ତ। କହୁନଏଇଲେ?
ମାନେ ମୋର ଯୋଉ ସୁମିଆଣ୍ଟି, ତାଙ୍କ ସହିତ ମୁଁ ଆଉ ଟିକେ ପୂର୍ବରୁ କଲରେ କଥା ହଉଥିଲି ହେଲା।
ଓ ସୋମ୍ୟ ଆଣ୍ଟିଙ୍କ ସହ ହଁ।
ହଁ କଣ
ହ
କଥା ହୋଉ ଆମେ ଦିଜଣ
ନ
ସେତେ କମେଡି ଭଗବାନ
ଆପଣ ତ ଗ୍ରୁପ ରେ ଥିବେ କାରିଆ ଗ୍ରୁପ ରେ?
ହଁ ହଁ ସେଇଠି ହିଁ ଅଛି।
ସେଇଠିକି ଦେଖୁଥିବେ ମେସେଜ ଗୁଡା ସବୁ ଚାଟିଙ୍ଗ ଗୁଡା ପଢି ପାରୁଥିବେ ତ ଆପଣ?
ହଁ।
ତ କିଛି ପ କେମ ଯ ଦେଖୁନାହାନ୍ତି ଆମର ରୁମମେଣ୍ଟ ଦିଦି ଜଣ ମେସେଜ କରିଥିଲେ କିଏ ଦେଖୁନାହାନ୍ତି
ହଁ ଦେଖିଛି ଦେଖିଛି ତାଙ୍କ ସ କଥା ହେବାକୁ ସେମାନେ ବି ହଁ ମାରିଥିଲେ ହଁ ମୁଁ ତ କାହାକୁ ମେସେଜ୍ ବି କରିନି ମୋତେ ପସନାଲ୍ ମେସେଜ୍ ତିନି ଚାରିଟା ଆସିଲାଣି ବଟ୍ ମୋ ନେଟୱାର୍କ ଇସୁ ଯୋଗୁଁ କଥା ହିଁ ହେଇପାରୁନି।
ଆଚ୍ଛା।
ପୁଣି ପ୍ରୋଫାଇଲ ନଥାଇ କିି ଜଲବା ହେ
ଜଲବା ହେ ଆପକି କ୍ୟା କର ସକତେ ଆପକି ଭଏସ କି ସବ ଦିବାନୀ ହେନା ଇସଲିଏ।
ଅ ସରି ଟିକେ ଓଡିଆରେ କଥା ହବା
ଆଜ୍ଞା ନିଶ୍ଚନ୍ତ ହଉ ମୁଁ ରଖିଦଉଚି ନହେଲେ ଆପଣଙ୍କୁ ନେଷ୍ଟ ଟାଇମ କଲ କଲେ କଥା ହେଇ ପଡିବି।
ଥ୍ୟାଙ୍କ ୟୁ।
ଥ୍ୟାଙ୍କୟୁ ବାପ।
ଧନ୍ୟବାଦ ଭଉଣୀ।